ଆ।
ଆ ଆପଣଙ୍କୁ ମୋ କଥା ପୁରା ଭଲସେ ଶୁଭୁଛି ତ?
ହଁ ହଁ ଶୁଭୁଛି।
ଆଉ ଆପଣଙ୍କର ଖିଆପିଆ ସରିଲାଣି?
ହଁ ସକାଳେ ଖାଇଥିଲୁ ଏଇ ଗାଧୁଆ ବେଳା ଏବେ ଖିଆ ଯିବ ଆଉ ଟିକେ ପରେ ଆଉ।
ଓହୋ ମୁଁ ଆପଣଙ୍କୁ କଣ ପାଇଁ କଥା ଚାହୁଁଥିଲି କହିଲେ? ସେ ମୁଁ ଆଜି ଗଲାବେଳକୁ ସକାଳେ ଏକ୍ସରସାଇଜ୍ ପାଇଁ ପାର୍କ କୁ ଆମେ ଆପଣଙ୍କ ଘର ପଛ ଗୋଟେ ପାର୍କକୁ। ଆପଣଙ୍କ ଘର ଦୁଆରେ ମୁହଁରେ ଦେଖିଲି ଗୋଟେ ଅଟୋଟେ ଥୁଆ ହେଇଛି ନୂଆଟେ। ତ ମୁଁ ସେଇଆ ଜାଣିଲି କି? ଆପଣଙ୍କ ପୁଅ ବୋଧେ ଆଉ ଗୋଟେ ନୂଆ ଅଟୋଟେ ଆଣିଛି ସେଇ ଅଟୋଟା କଣ ବିକିଦେଲେ ସେ?
ହଁ ସେ ଅଟୋଟା ସେ ସୋରୁମରେ ଦେଇଦେଇ ଏଇ ନୂଆ ଅଟୋଟା ପୁଣି ଆଣିଲା ସେଟା ବହୁତ ପୁଣା ହେଇଯାଇଥିଲା ତ।
ଓହୋ ବହୁତ ପୁରୁଣା ମାନେ କେତେ ବର୍ଷର ହେଇଥିଲା ସେଇଟା?
ତଥାପି ଏ ଚଉଦ ପନ୍ଦର ବର୍ଷ ହେଇଥିଲା ତେର ଚଉଦ ବର୍ଷ ହେଇଥିଲା।
ଓହୋ ଏତେ ବର୍ଷ ହେଇଯାଇଥିଲା ମାନେ ପନ୍ଦର ବର୍ଷ ଯେହେତୁ ହେଇଯାଇଥିଲା ତା କଥାପି ସେଇ ଅଟୋଟା ମାନେ ଯେତେ ଯାହା କୁହନ୍ତୁ ଆପଣଙ୍କ ଘରକୁ ବହୁତ ମାତ୍ରାରେ ପଇସା ଦେଇଛି ନା।
ହଁ ହଁ ନିଶ୍ଚିତ ସେ ଅଟୋ ଭଲ ପଇସା ଦେଇଛି। କଣ ୟାର କଷ୍ଟମର ସର୍ଭିସ ଟା ଭଲ। ଆଉ ୟାର ପଇସା ବି ଟିକେ କମ ଦିଏ। ତେଣୁ ସେଥିପାଇଁ ୟାର ଭଲ କଷ୍ଟମର ଥିଲେ ଯୋଉଟାକି ବେପାର ଭଲ ହେଇଛି। ଆଉ ଭଲ ପଇସା ବି କମେଇଥିଲା।
ହ ପଇସା ମାନେ ସେତେବେଳେ ଯେତେବେଳେ ଆପଣ ସେ ଅଟୋଟା କିଣିଥିଲେ କେତେ ଟଙ୍କା ପଡିଥିଲା?
ସେତେବେଳେ ମତେ ଅଟୋଟା ପଡିଯାଇଥିଲା ଦି ଲକ୍ଷ ଭିତରେ।
ଆଚ୍ଛା ଆଚ୍ଛା ଦିଇ ଲକ୍ଷ ଭିତରେ ଅଧିକ ନୁହେଁ।
ନା।
ଆଚ୍ଛା ଆଚ୍ଛା ଏବେ ଯୋଉଟା ଆଣିଲେ ଏବେ ଯୋଉଟା ଆଣିଲେ ସେଇଟା ଏବେ କେତେ ପଡ଼ିଲା?
ତଥାପି ଏଟୋଟା ତିନି ଲକ୍ଷ ଉପରେ ପଡିଗଲା। ତାପରେ ଏଟା ଇନଷ୍ଟଲମେଣ୍ଟ ହବ ନା? ତେଣୁ ଯାହା ବିି ହେଲେ ଅଧିକ ପଇସା ଦେବାକୁ ପଡ଼ିବ। ଲୋନ୍ ସୁଝିବାକୁ ପଡିବ ନା।
ତିନି ଲକ୍ଷ ଉପରେ ଯଦି ଧର ସାଢେ ତିନି ଲକ୍ଷ ହେଲା। ଆଉ ପୁଣି ଇଏ ମାଇରେ ଯଦି ସେ ଦେବେ ତାହେଲେ ଆହୁରି ପଚାଶ ହଜାର ପାଖାପାଖି ଆସିଯିବ। ପୁଣି ଅଲଗା ଜିନିଷ ପତ୍ର ବି ଲଗା ଲଗି ଟିକେ ଅଛି ଅଟୋରେ। ନା ଏଇଟା ସବୁ ମିଶିକି ପାଞ୍ଚ ଲକ୍ଷ ଭଳିଆ ଆସିଯିବ ନା।
ହଁ ସାଢେ ଚାରି ଉପରେ ହେଇଯିବ ଏଟା କାରଣ ସବୁ ଜିନିଷ ରେଟ ବଢିଗଲାଣି। ତାପରେ ଆର ଇନ୍ସୁରାନ୍ସମିଟ ଫିଟନସ ଖର୍ଚ୍ଚ ଅଛି ଗାଡି ବି ତାର ହୁଡ ଫୁଡ ଗୁଡା ସବୁ ତିଆରି ହବ ପ୍ଲସ ଆଗରେ ଯୋଉ ସିଙ୍ଗଲ ସିଟ୍ ଟା ସେଟା ଗୋଟେ ବଡ ଭଲ ସିଟ୍ କରିବାକୁ ପଡିବ। ତାପରେ ସିଟ୍ କଭର ଗୁଡା ବି ମଧ୍ୟ ସବୁ ପଡିବ ଆଉ। ଗାଡିର ପୁଣି ଅଲଗା ପାର୍ଟସ ଗୁଡା ସବୁ ତିଆରି ରା ହବ ତାପରେ ବର୍ଷା ଦିନ ଆସିଲେ ଆମର ସାଇଡ ୱାଲ ଗୁଡା ବି ଲାଗିବ। ତେଣୁ ସେଗୁଡ଼ା ବି ମିନିମମ୍ ଟଙ୍କା ପନ୍ଦର କୋଡ଼ିଏ ହଜାର ବି ଖର୍ଚ୍ଚ ହେଇଯିବ।
ଓହୋ ମୁଁ ସେଇଆ ହିଁ ଭାବୁଥିଲି କାହିଁକି ନା ଅ ମାନେ ସେ ଯୋଉ ଛୋଟ ସିଟ୍ଟା କାରଣ ମୁଁ ଦେଖିଥିଲି ଯେତିକି ଆର ପୂର୍ବ ଅଟୋଟାରେ ଆପଣଙ୍କର ସେ ଯେଉଁ ବଡ଼ ସିଟ୍ ପୁରା ପକ୍କା ହେଇଥିଲା ସେ ବି ସବୁଜ ରଙ୍ଗର ସିଟ ର କଭର ପକେଇକି ସେ ପୁରା ପକେଇଥିଲା। ତ ଏଇଟା ବି ମୁଁ ପକେଇବି କାଣ ନହେଲେ ଆଗରେ ବି ଦି ଜଣ ଲୋକ ବସି ପାରିବେ ନା ମାନେ ଡ୍ରାଇଭର ତ ବସିଲା ବସିଲା ଆଉ ଦି ସାଇଡ ରେ ବି ବସି ପାରିବେ। ନା
ନା ବସିବା ଟି କଥା ନାଇଁ। ମାନେ ନିଜେ ଯିଏ ଡ୍ରାଇଭିଂ କରିବ ସେଇଟା କମ୍ଫର୍ଟେବଲି ବସିବ। ଆଉ ଗୋଟେ ଫ୍ରି ହେଇକି ବସିଲେ ଗାଡି ଟା ଚଲେଇବ ନା। ଗାଡିଟା ଚଲେଇବା ତ ଏତେ ଛୁଟିଆଇ କଥା ନୁହଁ ତେଣୁ ଗାଡିରେ ସବୁବେଳେ ରିକ୍ସ ଅଛି। ତେଣୁ ଟିକେ ଠ ଟା ଭଲ ଟିକେ ଚୋଡା ମଜବୁତ ହେଇଥିଲେ ବସିବା ପାଇଁ କମ୍ଫର୍ଟେବଲ ଲାଗିବ। ଗୋଡଟିଏ ବୁଲେଇ ପାରୁଥିବ। ଆଉ ଦରକାର ପଡ଼ିଲେ କି ଗୋଟେ ସାଇଡ ରେ ଗୋଟେ ବାଟର ଦେଖାହଲେ ହଠାତ୍ ସାଇଡ ରେ ବସେଇକି ଆଣି ହବ ଏଇ ସୁବିଧା ଆଉ
ହଁ ହଁ ନାଇଁ ନାଇଁ ଠିକ କରିୁଛନ୍ତି। ଆପଣ ସେଇଟା କୋଉ ଦୋକାନୁ ରୁ ଆଣିଲେ ଏଇ ଯୋଉ କଳ? ନରେ ଯୋଉ ଅଛି ନା ରବି ଟକିସ୍
ଆମର ଏଇ ପାଖରେ ରବିଟକିଜ୍ ରେ ଗୋଟେ ଦୋକାନ ସେ ସେ ଜଣେ ଏଜେନ୍ସି ନେଇଛି ତାରିଖତରେ ଆମେ ଆଣିଲୁ।
ଓହୋ ସେ ଆଉ ତା ସହିତ ଗିଫ୍ଟ କଣ ଦେଲେ କିଏ ଗାଡି ସହିତ ନା ଦେଇନାହାନ୍ତି।
ଗିଫ୍ଟ ତ ଦବା କଥା, ସେମିତି ସେ ଭଲ ଗିଫ୍ଟ ଦେଲେନି। ତଥାପି ଆମକୁ ଗୋଟେ ସେଇ ଗାଡିରେ ଲଗେଇବା ପାଇଁ ଗୋଟେ ଛୋଟ ଫ୍ୟାନ ଟେ ଦେଲେ ଆଉ ଗୋଟେ ଚକଲେଟ ପ୍ୟାକେଟ ବି ଦେଇଥିଲେ ଆଉ ଏମିତି ଆଉ
ଓହୋ ଛୋଟ ଫ୍ୟାାନ ମାନେ ଆଜିକାଲି ସେ ଯୋଉ ହ୍ୟାଣ୍ଡ ଫ ସବୁ ୟୁଜ କରିଛନ୍ତି ପ୍ଲାଷ୍ଟିକ ର ସେଇଟା ସେଇଟା କଣ ଗାଡ଼ି ସମ୍ଭାଳିବ? ଆଉ ଗାଡି ଆପଣ ସେଦିନ ପୂଜା କଲେ ନା ପରେ ପୂଜା କରୁଛନ୍ତି।
ହଁ ହଁ ସେଦିନ ଆମର ଗାଡି ଆଣି ସାଙ୍ଗେ ସାଙ୍ଗେ ପୂଜା ହେଲା ନା। ଉ ଆମେ ପ୍ରଥମେ ଆମର ସେ ତାରିଣୀ ମନ୍ଦିରରେ ପୂଜା କଲୁ। ତାପରେ ସେଠି ଅଧଘଣ୍ଟେ ଘଣ୍ଟେ ଟାଇମ ଗଲା। ପୁଣି ତାପରେ ଗୋଟେ ଉ ଆଉ ଗୋଟେ ଟିକେ ଦୂରରେ ଆର୍ଯ୍ୟ ସଂସ୍କୃତି ମନ୍ଦିର ଗୋଟେ ଅଛି। ସେଠି ଆମେ ପୂଜା କଲୁ ସେଠି ଘଣ୍ଟ ଘଣ୍ଟ ଟାଇମ ଗଲା। ତାପରେ ସାଇବାଙ୍କ ପାରେ ପୂଜା କଲୁ। ସେଠି ବି ଟାଇମ ଗଲା ତେଣୁ ତାପରେ ମିଠା ପ୍ୟାକେଟ କିଣିକିଆଣି ଆମେ ସେ ପାଖାଆଖରେ ବାଣ୍ଟିଲୁ ସେଇଦିନ ସେଇଦିନ ଗାଡି ଆଣି ସବୁ କାମ ସାରି ଦେଇଛୁ। ଗୋଟେ ପ୍ରକାର
ନାଇଁ ନାଇଁ ଭଲ କରିଛନ୍ତି ଯେତେ ଯା ହେଲେ ବି ସେ ଗାଡ଼ିଟା ହିଁ ତ ଇନକମର ବାଟ ହିଁ ଯେତେ ଯା ହେଲେ ତାର ନା ତ ସେଇଟା ଭଲ ହେଲା। ଆପଣ ଯୋଉ ମନ୍ଦିରଟା କହିଲେ ଆର୍ଯ୍ୟ ସଂସ୍କୃତି ମନ୍ଦିର ସେଇଟା କୋଉଠି ଅଛି?
ସେଇଟା ଆଜ୍ଞା ଆମର ଦି ନମ୍ବର ଅଛି। ଆପଣ କେବେ ଯାଇନାହାନ୍ତି ବୋଧେ ଏଠିକି।
ନାଇଁ ନାଇଁ ମୁଁ ତ ନୂଆ ଆଜି ଶୁଣିଲି। ସେଠି କୋଉ ଠାକୁର ଦେବାଦେବୀ ପୂଜା ପାଉଛନ୍ତି?
ଆପଣ ଥରେ ସେ ମନ୍ଦିର ପାଖକୁ ଯାଆନ୍ତୁ। ଆପଣ ଆସିବାକୁ ଭୁଲି ଯିବେ ବୁଝିଲେ।
ଓହୋ ମାନେ ସେଇଟା ମାନେ କଣ ଟିକେ ବିଷୟରେ କହିଲେ ଟିକେ।
ଆଛା ସେଠି ଆମର ପ୍ରଥମେ ତାଙ୍କର ଗୋଟେ ମାନେ ଜଗନ୍ନାଥ ଅଛନ୍ତି। ତାଙ୍କ ପ୍ରଥମେ ପଶିଲେ ପ୍ରଥମେ ଗୋଟେ ଜଗନ୍ନାଥ ଅଛନ୍ତି। ଆଉ ଗୋଟେ ପଟ ସାଇଡରେ ହନୁମାନ ଅଛନ୍ତି ସେଠି ଦର୍ଶନ କରିବେ। ତାପରେ ଭିତରକୁ ପୁଣି ଯିବେ ଭିତରକୁ ଗଲେ ଗୋଟେ ପଟେ ସାଇଟରେ ଶିବ ମନ୍ଦିର ଅଛି। ସେଠି ବି ଦର୍ଶନ କରିବେ ତାପରେ ଆଉ ଗୋଟେ ପଟେ ସାଇଡ ରେ ଗଲା ମାନେ ଏ ଆମର ମାନେ ରାଧାକୃଷ୍ଣ ମନ୍ଦିର ଅଛି। ବହୁତ ସୁନ୍ଦର ମନ୍ଦିର। ଆଉ ଗୋଟେ ପଟରେ ଜଗନ୍ନାଥ ମନ୍ଦିର ଜଗନ୍ନାଥ ବଳଭଦ୍ର ସୁଭଦ୍ରା। ସେଠି ସେଠି ଦର୍ଶନ କରିବେ ତା ପଛପଟକୁ ଯିବେ ଲକ୍ଷ୍ମୀ ମନ୍ଦିର ଅଛି ସେଠି ବି ଦର୍ଶନ କରିବେ। ଆପଣ ସେ ମନ୍ଦିର ଠାକୁର ଏମିତି ସୁନ୍ଦର ହେଇଛି ଆପଣ ଦେଖିଲେ ଲୋଭ ଲାଗେ ଯିବ ଆପଣ ଆସିବାକୁ ଇଚଛା କରିବେନି। ତାପରେ ସେଠି ତାଙ୍କର ଫଙ୍କସନ୍ ପାଇଁ ବି ଜାଗା ଅଛି। କି ଆପଣ ଗୋଟେ ଜନ୍ମଦିନ ପାର୍ଟି କଲେ। କି ଗୋଟେ କଣ ଫଙ୍କସନ କରିବେ ସେଠି ବି ତାଙ୍କର ମଣ୍ଡପ ଅଛି। ଭୋଜି ବି ହଉଛି ଏ ସବୁ କରୁଛି। ତାପରେ ତାର ସେଇଠି ତାଙ୍କର ଗୋଟେ ବଡ ହଲ ଅଛି। ମାନେ ବକ୍ତୃତା ପ୍ରବଚନ ଦବା ପାଇଁ। କି ଗୋଟେ ଛୋଟ ମିଟିଂ ଟା କଲେ ସେ ସବୁ ସୁବିଧା ଅଛି। ଆପଣ ସେଠି ଚାଲନ୍ତୁ ଥରେ ଦେଖିବେ ସେ ମନ୍ଦିର ଗଲେ ଆପଣ ଦେଖିବେ କେମିତି ଲାଗୁଛି। ଠାକୁର ମା ଲକ୍ଷ୍ମୀ କେ ଦେଖିବେ କେମିତି ମୂ ଠାକୁର ହେଇଛନ୍ତି। ଆଉ ତାପରେ ରାଧାକୃଷ୍ଣ ମନ୍ଦିର ପଶିବେ ବହୁତ ସୁନ୍ଦର ଲାଗିବ। ଜଗନ୍ନାଥ ବଳଭଦ୍ର ବି ସେମିତି ଅଛନ୍ତି। ସବୁ ମନ୍ଦିରରେ ପୂଜକମାନେ ବି ଅଛନ୍ତି। ହଁ ତାଙ୍କର ରିତିନିହାତି ଠିକ ହଉଛି।
ଓହୋ ତାହେଲେ ମୁଁ ଆପଣ ଯୋଉ ମୁଁ ନିଶ୍ଚିତ ସେଇଟା ଯିବି ସେ ମନ୍ଦିରକୁ ଆ ଆପଣ ଯୋଉ କହିଲେ ଯୋଉ ବଡ ହଲ୍ ଅଛି। ବଡ ହଲ୍ ଅଛି ଆଉ ବାହାରେ କିଛି ସ୍ପେସ୍ ଅଛି ଭୋଜି ଭାତ ପାଇଁ।
ବାହାରେ କାହିଁ ଭୋଜି କରିବେ ତାଙ୍କର ପା ଅଲଗା ତାଙ୍କର ମଣ୍ଡପ ପୁରା ସ୍ଵତନ୍ତ୍ର ଗୋଟେ ଅଛି ମାନେ ଭୋଜିଭାତ ପାଇଁ ଖୋଲା ଜାଗା। ଉପରେ ଛାତ ପଡିଛି ଆଉ ଖୋଲା ଜାଗା ବି କିଛି ଅଛି ଟେଣ୍ଟ ମାରିବା ପାଇଁ। ଆଉ ଭୋଜି ଭାତ କରିବା ପାଇଁ ଆପଣ ଏଇବେନି ବି ଚାହିଁଲେ ବାହାଘର ଫଙ୍କସନ ବି ସେଠି ହେଇପାରିବ।
ଓହୋ ମାନେ ଏତେ ବଡ ଜାଗା ଟା ମାନେ ଏତେ ବଡ ଜାଗା ଟା କି ବାହାଘର ବି ହେଇଯିବ।
ହଁ ହଁ ବଡ ଜାଗା ଟେ
ଓହୋ ହଁ ମୁଁ ସେଇଆ ଭାବୁଥିଲି ତଥାପି କେତେ ଲୋକଙ୍କ ପାଇଁ ଭୋଜିର ଆୟୋଜନ ହେଇଯିବ।
ତଥାପି ଯାହା ହେଲେ ବି ପାଞ୍ଚଶହ ଲୋକ ହେଲେ ବି ଆପଣ ଭୋଜି ଆରେଞ୍ଜ କରିପାରିବେ।
ପାଶହ ଲୋକଙ୍କ ପାଇଁ ହଁ ବାର୍ଡେ ଆଉ ବାହାଘରରେ ବି କିଛି ଜଣଙ୍କର ଯାହାର ବେଶୀ ଚିହ୍ନା ମାନେ ଟା କିବେନି ବେଶୀ କାହାକୁ ଆରାମସେ ବାହାଘରର ପାଞ୍ଚଶହ ଭଡା ବି ସେଠ ଟିକେ କମ ନଉଥିବେ କାହିଁକିନା ମନ୍ଦିର ଯେହେତୁ ସେ ଟିକେ ମାନେ ମାନେ ଏମତି ଯୋଉ ମଣ୍ଡପ ନର୍ମାଲ ମଣ୍ଡପ ଆମର ନଉ। ପୁର ତିନି ଚାରି ଲକ୍ଷ ତ ଏଇଟା ଏତେ ବି ନଉନଥିବ ନା।
ଏଠି ଆପଣ ମଣ୍ଡପ ଠାରୁ ଏଠି ବହୁତ କମ୍ ମାନେ ଦଶ ଭାଗରୁ ଭାଗେ ଆସିଯିବ କାରଣ ଏଇଟା ଠାକୁରଙ୍କର। ତାଙ୍କର ଠାକୁରଣ ତାଙ୍କର ଗୋଟେ ଟ୍ରଷ୍ଟ ବୋର୍ଡ ଅଛି ସେ ଟ୍ରଷ୍ଟ ବୋର୍ଡ କୁ ଆପଣ କିଛି ଅଳ୍ପ ଦେବେ। ତାପରେ ଆପଣ ଟେଣ୍ଟ ଫେଣ୍ଟ ଇଏ କରିବେ। ଆଉ ତାପରେ ମନ୍ଦିରରେ ଆମର ସାଧା ଆଇଟମ ହବ। ଏଠି ଆଇଁଷ ଫାଇଁସ ନାହିଁ। ତେଣୁ ଯାହା ବି ହେଲେ ଆପଣଙ୍କର ଖର୍ଚ୍ଚ ଏଠି ବହୁତ କମ୍ ଆସିବ।
ହଁ ହଁ ଆଜି କାଲି ତ ଆଇଁଷରୁ କଣ ଯାଉଛି ଆଜି କାଲି ତ ପ୍ରାୟ ହଉଛି ଏଁ ମାନେ ଏଁ ମାନେ ପ୍ରାୟ ହଉଛି ମନ୍ଦିରରେ ମାନେ ସବୁ ମନ୍ଦିର ନାହିଁ ଲୋକମାନେ ଏତେ ମନ୍ଦିର ହେ କିଏମାନେ ବହୁତ ଠାକୁରଙ୍କୁ ମାନିଲେନି ଯେ ଆଇଁଷ ତ ନାଇଁ ଏବେ ସବୁ ସାଧା ହିଁ ଖାଇଆକୁ ପସନ୍ଦ କରୁଛନ୍ତି ତ ସାଧାରେ ବି ବେଶୀ ଜିନିଷ କରିଦେଲେ ବାହାଘର ଭୋଜିରେ କି ଵ ମାନେ ମାନେ ଯୋଉ ଭୋଜିରେ ବି ହଉ। ତ ସେଇଟା ବି ଲୋକ ଖୁସି ହେଇକି ଯାଉଛନ୍ତି ତ କିଛି ଅସୁବିଧା ନାହିଁ ଆପଣଙ୍କୁ ତ ଆଇଁଷ ଠୁ ସାଧା ଖାଇବାକୁ ଭଲ ଲାଗୁଥିବ?
ନା ଯେତେବେଳେ ସୁବିଧା ହୁଏ ଆଇଁଷ ସେମିତି ପ୍ରିୟ ନୁହଁ। ତଥାପି ଆଇଁଷ ଖାଏ। କିନ୍ତୁ କଣ ହଉଛି କି ମାନେ ବାହାଘର ବେଳେବେଳେ ମଣ୍ଡପ ଫଣ୍ଡପ ମିଳୁନେଇଁ। କି ସେମିତିଆ ଲୋକଙ୍କର ସ୍ପେସ୍ ନାହିଁ ଗୋଟାଏ ଷ୍ଟେଜ କରି ବାହାଘର କରିବା ପାଇଁ ତେଣୁ ସେମାନେ କଣ କରନ୍ତି ମନ୍ଦିର ଉପରେ କରିଦିଅନ୍ତି। ମନ୍ଦିରରେ ବାହାଘର ଟା ଭଲରେ ହୁଏ।
ହଉ ହଉ ତାହେଲେ ଠିକ୍ ଅଛି ଆଉ ମୁଁ ଆପଣଙ୍କୁ କହିବି ଯଦି ମୋର ସେଇଠି କିଛି ଭୋଜିଭାତ ହବାର ଥିବ ମୁଁ ଆପଣଙ୍କୁ ଜଣେଇବି ହେଲା ର
ଠିକ୍ ଅଛି, ଠିକ୍ ଅଛି।